ହୁଁ।
ହୁଁ କଣ କହୁଥିଲି ତ ଛୁଟି କଥା ନା ଛୁଟି ଆମର ଏମ ରୋଷ୍ଟର ଅନୁସାରେ ହୁଏ ଆଉ ଆମେ ଯେବେ ନେଇ ପାରିବୁ ଗୋଟ ଗୋଟେ ୱିକରେ ଯଦି ତିନଟା ଛୁଟି ଥାଏ ସେ ତିନଟା ଛୁଟି ଆମେ ନା ଆମ ହିସାବରେ ନେଇପାରିବୁ। ଗୋଟେ ଥିଲେ ସେ ଗୋଟେ।
ମାନେ ପ୍ରତି ମାସରେ ତମେ କେଇଟା ଚାରିଟା ଛୁଟି ନେଇ ପାରିବ।
ନା ନା ଆମର-ଅ-ଅ-ଅ ଯୋଉ ଗଣମେଣ୍ଟ ହଲିଡେ ସବୁ ଯୋଉୁଟା ରହୁଛି ସେଗୁଡା ଆଉ ସଟରଡେ ସଣ୍ଡେ। ସେକେଣ୍ଡ ନା ପ୍ରତି ନୁହଁ ସେକେଣ୍ଡ ସଟରଡେ ଫୋର ସଟ ରଟଡ଼େ
ଆଉ ସଣ୍ଡେ?
ସଣ୍ଡେ ଚାରିଟା ସଣ୍ଡେ ଛୁଟି। ସବୁ ସଣ୍ଡେ ଛୁଟି ହେଲେ ସବୁ ଫୋର ସଟରଡେ ଓଡିଆରେ କଥା ହେଇଥାନ୍ତା। ହା ହା ଓଡିଆରେ କଥା ହେଇଥାନ୍ତା।
ହଁ ହି ହି
ହିଁ ହିଁ ହିଁ ବୁଲି ଯାଉଛେ ଆମେ ହୁଁ ଆମର-ଅ-ଅ-ଅ ଉ କଣ ମାସର ସେକେଣ୍ଡ ସେକେ ସେକେଣ୍ଡ ଶନିବାର ଆଉ-ଉ-ଉ
ଚତୁର୍ଥ ଶନିବାର ଛୁଟି ରହେ ନାଇଁ କି? ଆଛା ଆଛା ବାକି ଆଉ ଯୋଉ ଛୁ ଆଉ ତମେ ଚାହିଁଲେ ହଉଚି ନିଜସ୍ୱ ଯଦି ଚାହିଁବ କିଛି କାମ ଅଛି ଛୁଟି ନେବା ପାଇଁ ତାହାଲେ ତମେ ମାସରେ କେତେଟା ଛୁ
ହଁ ସେମିତି ମାସରେ ନା ତିନିଟା ନେଇପାରିବ। ଆମର ଅଲଗା ଗୋଟେ ପେଡ୍ ଲିଭ୍ ରହୁଛି। ଲିଭ ଅଲଗା ରହୁଛି ପନ୍ଦରଟା ରହୁଛି।
ମୁଁ କହୁଛି ଶୁଣ ମାନେ ତମେ ହଉଛି ଅଫିସ୍ ଛୁଟି ଦବ ତମକୁ ଛଅଟା ଛୁଟି ପ୍ରତି ମାସରେ ଅଫିସ ତରଫରୁ ନାଇଁ ଅଫିସ ଯୋଉ ରବିବାର ଯୋଉ ଚାରିଟା ରବିବାର ଶନିବାର ଦୁଇଟା ଛଅଟା
ହୁଁ।
ସେ ଛଅଟା ଛୁଟି ଆଉ ତମେ ଚାହିଁବ ତିନିଟା ଛୁଟି ନେଇପାରିବ।
ହଁ।
ନଅଟା ଛୁଟି ବାକି ଯଦି ଆଉ ତା ଭିତରେ ଯଦି କିଛି ପୂଜା ପର୍ବ ପଡିଲା ଗୋଟେ ଟେ ଦିଟା ହେଥିରେ ବି ଛୁଟି ହେଇଗଲା। ମାନେ ମାସରେ ତମର ଦଶଟା ଛୁ ଆଉ କୋଡିଏ ଦିନ କାମ କର ନା କଣ?
ହଁ ଗୋଟେ ଗୋଟେ ମାସରେ ପନ୍ଦରଟା ବି ଛୁଟି ପଡିଯାଏ।
ଯା ହଉ ଭଲ ଏଇ ମାସରେ ରଜ ଅଛି ମାନେ ବହୁତ ସାରା ଛୁଟି ପଡିଛି ତମର।
ନା ନା ରଜରେ ଗୋଟେ ହିଁ ଛୁଟି ଥିଲା ରଥଯାତ୍ରା ଟାଇମରେ ବେଶୀ ଛୁଟି ପଡେ। ରଜରେ ତ ଗୋଟେ ସେ ସଂକ୍ରାନ୍ତି ଦିନ ହିଁ ଗୋଟେ ଥିଲା।
ଆଛ ଫାଷ୍ଟ ଅ ତ ରବିବାର ଦିନ ପଡିଥିଲା।
ହଁ ସେ ରବିବାର ଟା ମିଶିକି ଦିଟା ହେଇଥିବ ହେଲେ ମାନେ ରଜ ଯୋଉ ତିନି ଦିନ କହୁଚ କି ଛୁଟି ମିଳିଥିବ ସେମିତି ନୁହଁ। କେବଳ ସଂକ୍ରାନ୍ତି ଟା ହିଁ ଛୁଟି। ସେଇଟା ଗୋଟେ ହଲିଡେରେ ଯାଉଛି ନା ସଂକ୍ରାନ୍ତିର ଆଉ ଫାଷ୍ଟ ଲାଷ୍ଟ ତ କିଛି ନୁହ।
ଆଛା।
ଏମିତି ହେଲେ ତ ଛୁଟି ଗୁରାକ ମିଶ ହେଇଯିବ। ଭାରି ମନ ଦୁଃଖ ହବ। ଛୁଟି ମିଶ ହେଲେ ମନ ଦୁଃ ଖ ନା ଛୁଟି ଥିରେ ଯଦି ଛୁଟି କା ପୂଜା ପର୍ବ ପଡିଗଲା ଭାରି ମନ ଦୁଃଖ ହୁଏ। ଛୁଟି ବାରଟାରେ ପଡିଗଲା ଶନିବାର ରବିବାର ଯଦି ହଁ। ଶନିବାର ରବିବାର ଦେଖିବ ବେଶୀ ପର୍ବ ପଡିବ। ଛୁଟି ଦିନରେ ବେଶୀ
ହୁଁ। ହଁ ସରସ୍ଵତୀ ପୂଜା ସେ ଗଣେଶ ପୂଜା ଏ ସବୁ ଦେଖିକି ପଡିଥିବ ପୁରା
ହଁ ଏ ବର୍ଷ ଜାନୁଆରୀ ଛବିଶ ପଡିଥିଲା ଶନିବାର ନା ରବିବାର ପଡିଥିଲା।
ହଁ ଆଉ ଗୋଟେ କେବେ ପଡ଼ିଥିଲା
ଜାନୁଆରୀ ଛବିଶରେ ଛୁଟି ହେଇଥାନ୍ତା ଦେଖିଲା ବେଳକୁ ରବିବାରଟାରେ ପଡିଗଲା ଛୁଟି ଗୋଟେ ମିଶ ହେଲା।
ହଁ।
ହ।
ଆଉ ତମେ ଏବେ
ହଁ ଯାଜପୁରରେ
ହୁଁ ହୁଁ।
ତମେ ଯାଜପୁର ଜବ କରୁଛ ତି?
ନା ନା ମୁଁ ଭୁବନେଶ୍ଵରରେ
ଆଚ୍ଛା ଆଚ୍ଛା ରହୁଛ ସେଇଠି?
ହଁ।
ଆଛା ଆଉ ଖାଇସାରିଲଣି କଣ ଖାଇଛ?
ଖାଇଲି ତ ଏବେ ସେ ରୁଟି ଆଉ କ୍ଷୀର।
ଛା ରୋସେଇ ନିଜେ କରିଦଉଛୁ ଆଉ ନା? ରୋଷେଇ ଆସେ ରୋଷେଇ ଆସେ?
ହଁ ଏଇଠିକ ଆସିକି ତ ଶିଖିଗଲି ଆଉ। ସେମିତି ଭଲସେ ବି ଶିଖିନି ସେମତି ଭଲସେ ବି କିଛି ବନେଇବା ମୁଁ ମୁ ସବୁ ବନେଇ ପାରେ ହେଲେ ମନ ଇଚ୍ଛା ଯା କଣ ଲାଗୁଛି ଯେମିତି ଲାଗୁଛି ଚ ହଁ ଭଲ ସେ ଗୋଟେ ହଁ। ମନେ କରନି ନା। ହଁ ସବୁ ଗନେଇ ପାରେ ହେଲେ ଭଲ ସେ ବନେଇ ପାରେନି।
ପନିର ମାନେ ମୁଁ ମୁଁ ନିଜେ ଚଲିଲା ଭଳିଆ ଆଉ
ହଁ। ରୁଟି ବି କରିପାରେ ହେଲେ ରୁଟି ମାନେ ସଫ୍ଟ ହୁଏନି ସେଇ ଟାଇପ ର ଆଉ ଏମାନେ ଯେମିତି ରୁଟି କରିବେ ସେ ରୁଟି ସ ସଫ୍ଟ ହୁଏନି ଭାତ କରେ ଭାତ ଟିକେ ନରମ ହେଇଯାଏ।
ଡାଲି ଟା ଠିକ୍ ଠାକ୍‌ ସିଝେ ଆଉ ହଁ ଆଉ ଚିକେନ ଫିକେନ କଲେ ଭସେ କରେ ଟିକେ ଶୀଘ୍ର।
ସବୁ ଝିଅଙ୍କୁ ଆଇଁଷ ଟା ଭଲ ବେଶୀ ଭଲସେ ରୋଷେଇ ଆସେ ବେଶୀ ଚିକେନ ଟା ତ ବହୁତ ଭଲସ ଆସେ ସମସ୍ତଙ୍କୁ ଦେଖିବ ଆଉ କିଛି ଆସୁ କି ନ ଆସୁ।
ସେଇଟା ପୁରା କଷି କଷି ମସଲା କରିବ ନା ସେଥିପାଇଁ ଟେଷ୍ଟି ହେଇଯାଏ।
ହୁଁ। ସାଧା ତରକାରୀ କଲେ କିନ୍ତୁ ସେମତି ଲାଗେନାଇ ତ।
ନା ଆଉ ବେଳେ ବେଳେ ମୁଁ ଚିକେନ କଲେ ମୋର ସୋୟାବନ୍ ତରକାରୀ ହେଇଯାଏ। କେତେବେଳେ
ହୁଁ ସୋୟାବନ୍ ହେଇଛି।
ହୁଁ ଚିକେନ କରିଥିବେ ସୋୟାଵିନ୍ ଭଳିଆ ଲାଗିବ। ମଟର ତ ଗାଡି କରିଥିବି ସେ ଲାଗିବ ଚିକେନ ଭଳିଆ ଏଇଟାଇପ ର ଆଉ ହ
ହୁଁ।
ହୋଉ ତମେ ସବୁ ରୋଷେଇ ସିକିଛ?
ମତେ କିଛି ଆସେନି।
ହୁଁ ଘରେ ଅଛ ତ ଘରେ କରି ଦଉଥିବେ ଆଉ।
ହୁଁ। ଘରେ ସବୁ ମା କରିଦିଅନ୍ତି ମତୋ ମୋ କାମ ଖାଲି ଖାଇି ପିଇବି ଶୋଇବି।
ବଢିଆ ତମର ପୁରା ଵିନ୍ଦାସ ଲାଇଫ ଆଉ। ଆମେ କାମ କରି କରି ଆସିବୁ। ପୁଣି ଆସିକି ରୁମ ରେ କାମ କରିବୁ ତାପରେ ପୁଣି ସକାଳୁ ଉଠିକି ପୁଣି ଯିବୁ। ହ
ନ କରିବା ପାଇଁ ନା?
ରୋଷେଇ ନ କରିକି ଆର କିଏ ମୁଠି ଆଣି ଦ ବେଳେବେଳେ ଭାରି
କଣ କହିଲ?
ବେଳେବେଳେ ଇଚ୍ଛା ହବ। କାମ କରି କରି ଥକି ଯାଇଥିବୁ ଆସିକି ରୋଷେଇ କରିକି ଖାଇବୁ ଭାରି କଷ ଟ ଲାଗେ
ତମର ଫୁଣି ସିଫ୍ଟ ଅଲଗା ଅଲଗା ରହୁଛି ଦିଟା ସିଫ୍ ଟେ ରହୁଛି ଆମର ଗୋଟେ ଆଠ ରୁ ଚାରି ଆଉ ଗୋଟେ ରହୁଛି ବାରରୁ ଆଠେ ଆଠେ ରୁ ଚାରି ଯୋଉଟା ହବ ଆ ସକାଳୁ ଉଠିକି ରୋଷେଇ କରିକି ମାନେ ଉଠିବାକୁ ପଡେ କେତେଟା କହିଲ ସାଢେ ପାଞ୍ଚଟା କି ଛଅ ସାଢେ ପାଞ୍ଚଟା କି ଛଅଟା ନ ଉଠିଲେ ତ ରୋଷେଇ କରିକି ଯାଇ ହବନି।
ସେଇ ଯୋଉ ବାରେ ଟାରୁ ଆଟା।
ହୁଁ ବାର ରୁ ଆଠ ଯୋଉଟା ସେଇଟାକୁ ଉଠିକି ଆରାମସେ କରିକି ଖାଇକି ଯାଇ ହୁଏ। ତାପରେ ଆସିଲା ବେଳକୁ ଆସିକି ଆଠଟାରେ ଆସିକି ରୁମ ରେ ପହଞ୍ଚିବୁ ତାପରେ ଟିକେ ରେଷ୍ଟ ନେଇକି ତାପରେ ଗଲା ବେଳ ସେଇଟା ଆହୁରି ଉଁ ମ୍
ହୁଁ ଆଟାରେ ଆସିକି ରୁମରେ ପହଞ୍ଚୁ ଯିବୁ ଆଠଟା ବେଳେ ବାହାରିବୁ ଆଠଟାରେ ଡ୍ୟୁଟି ସରିବ ମାନେ ଆଠଟାକୁ ବାହାରିକି ପହଞ୍ଚିବୁ କି ପାଞ୍ଚ ଦଶ ମିନିଟ୍ ଲାଗିବ ଯାହା ବି ହେଲେ ରୁମ୍ ପାଖକୁ ଆସି ହଁ ଆସିବୁ ଆ ସାଢ଼େ ଆ ଟା ରେ ଆସିକି ପହଞ୍ଚିଲୁ ସାଙ୍ଗେ ସାଙ୍ଗେ ଆଉ ରୋଷେଇ କରିବାକୁ ଇଚ୍ଛା ହବ ଟିକେ ବସିବୁ ଟିକେ ଶୋଇ ବସିବୁ ତ ନାହିଁ ବସି ବସିକା ଆସଚୁ ମାନେ ଆଗେ ଫ୍ଲାଟ ହେଇକି ପଡିବୁ କିଏ ଶୋଇବୁ ଡାଇରେକ୍ଟ ଶୋଇବୁ ହଁ।
ହଁ ଟିକେ ଯଦି ଫୋନ ଦେଖିଦେଲୁ ଆଉ ଫୋନ୍ ଗଲା ଆଉ ଫୋନ ଭିତରେ ପଶିଗଲୁ ମାନେ ଆଉ ବାହାରିନୁ ବାହା
ହଁ ତା ଭିତରେ ଅଧ ପାଞ୍ଚ ମିନିଟ ବୋଲି ଅଧଘଣ୍ଟେ ହେଇ ଯିବ ସଇଲା ତାପରେ ଉଠିବୁ ଧୁଆ ଧୁଇ ହବୁ ପରିବା କାଟିବୁ ରୋଷେଇ କରିବୁ କଣ ଟିକେ ଥିବ ଆଗ ଖାଇ ପାଖରେ ଥିବ ବିସ୍କିଟ ହଉ କଣ ଟିକେ ସ୍ନାକ୍ସ ଥିବ ଯଉଟା ଥିବ ସେଇଟା ଟି ଖାଇବୁ ତାପରେ ଯାଇକି ଦେଖୁ ବାହାରକୁ ଯାଇକି ଦେଖିବୁ କଣ ଅଛି କଣ ନାହିଁ ତାପରେ ଯାଇକି ଯାହା କରିବୁ ନାଇଁ କି? ଭାରି କଷ୍ଟ କିନ୍ତୁ
ତାପରେ ତା ପର ଦିନ ଯଦି ମର୍ଣ୍ଣିଂ ଥିବ ସରି ତା ପର ଦିନ ଯଦି ସକାଳ ଡ୍ୟୁଟି ଥିବ
ସଇଲା ଗଲା ଆଉ କଣ ହବ।
ମୁଁ କହିଲି ତାପରେ ଆଉ ଉଠିବାକୁ ଇଚ୍ଛା ନଥିବ ପୁରା ଜବରଦସ୍ତ ଉଠେଇବ।
ହୁଁ।
ଆଉ ମୁଁ ଆଲରାମ ଦେଇକି ଶୁଏ କେତେ ଟା ଜାଣିଚ? ତିନିଥର କି ଚାରି ଥର ଆଲାରାମ ଦେଇକି ଶୁଏ ମାନେ ମୋର ତିନ ଥର ଚାର ଥର ନ ବାଜିଲେ ମୋ ନିଦ ଭାଙ୍ଗିବନି ଜମା ବି।
ଆ ତମ ଯ ଏମିତି ହୁଏନି କି ତମେ ଏ ସିଫ୍ଟ ଥର ଯାଉଚ ଏ ସିଫ୍ଟ କେତେ ଦିନ ଗଲା ପରେ ବି ସିଫ୍ଟି ପଡେ?
ହଁ ସେମିତି ହିଁ ହୁଏ ହେଲେ ଗୋଟେ ୱିକ ରେ ଆମର ଅ ଛୁଟ କିି ଛାଡିକି ଆଉ ଯୋଉ ବି ୱାର୍କିଂ ଡେ ରହିଲା ଯେତିକି ଚାରି ଦିନ କି ପାଞ୍ଚ ଦିନ କି ଛଅ ନ ଯେତିକି ଦିନ ବି ରହିଲା ସେଇଟା ଆମର ମାନେ ତିନି ଦିନ ତିନି ଦିନ ସକାଳେ ପଲଲା ତିନି ଦିନ ବାର ଏନ୍ତି। କି ଦି ଦିନ ବାର ପଡିଲେ ଚାରି ଦିନ ସକାଳ ଏଇ ଟାଇପ ର ଆଉ।
ଏମତି ହୁଏ?
ହୁଁ।
ମୁଁ ଭାବିଲି କି ଯେମତି ଆମେ ଜାଣିଥିବା ପ୍ଲାଣ୍ଟ ଫ୍ଲାଣ୍ଟ ଯୋଉମାନେ ସବୁ ଯାଆନ୍ତି ଗୋଟେ ଛଅ ଦି ଗଲେ ହଉଚି ଏ ରେ ତାପରେ ଗୋଟେ ଦିନ ଛୁଟି ହବ ତାପରେ ଯିବେ ବି ରେ ପୁଣି ଗୋଟେ ଦିନ ଛୁ ଟି ତାପରେ ଯିବ ସି ରେ ଏମିତି ହୁଏ ସେମିତି ହୁଏନି ତମର ଉ ହୁଁ।
ହେଲେ ଆଜି ମୋର ଅଛି ସକାଳ ଅଛି କାଲି କାଲି ବି ସକାଳ ଏମିତି ଲଗାତାର ଲଗାତାର ସକାଳ ତିନି ଦିନ ପକେଇଦେଲେ ତାପରେ ଦି ଦିନ ବାର ଥିବ ଏମିତି ଆଉ।
ହୁଁ। ଯା ଚା ବୁଝୁ ଆରାମ ସେ ଖାଇ ପିଇକି ଶୋଇଲେ ଯାଇ ଯାହା ହଉଛି ହୋଉ ରାତି ହେଲେ ଶୋଇବା ଦରକାର ଖାଲି ଟିକେ ଶାନ୍ତିରେ ଶୋଇବା ଦରକାର ନ ନିଦ ଟା ଭଲ ସେ ହବ ଦରକାର ଦିନ ସାରା ଯଦି କାମ ଭଲ ହେଇଥିବ ତାହେଲେ ରାତିରେ ଭଲସେ ନିଦ ହବ ନହେଲେ ରା ରାତିରେ ନିଦ ଉଡିଯିବ
ହଁ।
ଯଦି କାମ ଭଲ ନ ହେଇଥିବ କାମ ଠିକ ହେଇନଥିବ ଯଦି ନିଦ ଉଡିଯିବନି ନିଦ ଲାଗି
ହୁଁ ଭଲ ଲାଗିବନିତ ନିଦ ଲାଗିବ କୁଆଡେ ଆଉ।
ତ ମୁଁ ଯାଇଥିଲି ବସିଲି କିଛି ହେଇପାରିଲାନି ତ ଭାରି ମନ ଦୁଃଖ ହୁଏ। ନା
ଆଉ ତ ସକାଳୁ ଉଠିବାକୁ ତ ଟିକେ ବି ଇଛା ନଥାଏ
ହୁଁ ଭାରି କଷ୍ଟ ବି ଉଠିବ ସକାଳୁ ତାପରେ
ହୁଁ ଏବେ ତ ଏବେ ତ ଚଳିବ ହେଲେ ଖରା ରୁ ଶୀତ ଦିନରେ ତ ଆହୁରି ପୁରା ମାନେ ଟୋଟାଲ ଉଠିବାକୁ ଇଛା ନଥାଏ ପୁରା ଜବରଦସ୍ତ ଉଠିକି
ଶୀତ ଦିନେ ଏ ସିପ୍ଟିକି କଷ୍ଟ
ଶୀତ ଦିନ ସକାଳୁ ସକାଳୁ ମାନେ ସମସ୍ତେ ସୋଇ ଥିବେ ଆମ ସାଢ଼େ ପାଞ୍ଚଟାରେ ଉଠିବୁ! କି ଛଅଟାରେ ଉଠିବୁ! ମାନେ, ଶୀତ ଦିନେ ରା ମାନେ ଟିକେ ଟିକେ ରାତି ନଥାଏ ନା। ସାଢେ ପାଞ୍ଚଟା ଛଅଟା ବେଳକୁ
ହଁ, ହୁଁ। ଉଠିବୁ, ସାଢେ ପାଞ୍ଚାଟା ଛଅଟା ବେଳେ ଉଠି ଭାରି କଷ୍ଟ କିନ୍ତୁ ସେତେବେଳେ ଇଚ୍ଛା ହବ କାଇଁ, ଏ ଚାକିରି ଫାକିରି କର ଘରେ ରହିଥିଲେ ଶାନ୍ତିରେ ଖାଇଥାନ୍ତି ମୁଠେ, ଶୋଇଥାନ୍ତି। କଣ ଦରକାର? କିଏ? କିଏ? କୋଉଥିଲା କାଇଁ କରିଆକୁ! କାହିଁ ଫାସ୍ ଦେଖେଇ ବାହାରୁଥିଲି କେଆଣି ଘରୁ ବାହାରକୁ?
ହଁ, ଲାଗେ ସେମତି ବେଳେ ବେଳେ। ଏ ଖରା ଦିନ ଚାଲଛି କିଛି ଲାଗୁନି। ତାପରେ, ଶୀତ ଦିନ ହେଇଗଲେ ଡେଲି ସେଇଟା ଭାବିବେ।
ନ ଆସିଥିଲେ ମୋ ଘରେ ମତେ ଖାଇବାକୁ ଦେଇନଥାନ୍ତେ! ଆରାମସେ ଦେଇ ଦେବେ। ଖାଇବାକୁ ଯଦି ଦେବେ ଖାଇବୁ, ପିଇବୁ, ଶୋଇବୁ, ବୁଲି, କେହିକିଛି କହିପାରିବେନି। କାଇଁ ଆସୁଥୁଲୁ କାଇଁ! ଫାର୍ସ ଦେଖେଇକି ବାହାରକୁ ପଳେ ଆସିଲେ ପୁରା ହଇରାଣ! ମୋବାଇଲ ରେ ବାଲାନ୍ସ ବି ପକେଇଦେବେ। ହଁ, ଖାଲି ବସିବୁ ଫୋନ୍ ଦେଖିବୁ ଆଉ। ବେଳେ ବେଳେ ଯିଏ ଯାଉଆଉଣୁ ଖାଲିଟିକେ, ରୋଷେଇକରିଦେ, ଦୁଆର ଖଳେଇଦେ, ବାସନ ମାଜିଦେ, ଏଇରା ଟିକେ ଖାଲି ଶୁଣିଆକୁ ପଡିବ ଆଉ। ଏମିତି ନା ସବୁବେଳେ ଖୋଜୁଛ ଆଉ କେହି କିଛି କହିବେନି। ସବୁ ମୁଣ୍ଡ ଉପ ପୁରା ବସେଇରଖିବେ। କାହିଁ ବାହାରିକି ଆସୁିଥିନି, କେଆଣି ଘରୁ ବାହାରିକି?
ହୁଁ, ହଉ।
ହଉ ଆଉ।
ତମେ ଘରେ ଅଛ କେତେ ଖୁସିରେ ଥିବ? ଆମେ ବା ସ୍ୟାଡ ସାଡ ରହୁଛୁ।
ପୁଣି ଇଂଲିଶ?
ହଁ, ଆମେ ପୁରା ଦୁଃଖିତ ରହୁଛୁ।
ଆ ତମେ କଣ କର? ମୁଁ ରଖୁଛି ଆଁ ଟିକେ ପରେ କଥା ହବା।
ହଉ ହଉ।